ହାଲୋ?
ହାଲୋ ଭାଇ
ଭାଇ କଣ ଭଲ ଅଛ?
ଭାଇ ଭଲ ଅଛ ତୁମେ ଆ କେମିତି ଅଛ?
ଆଉ ମୁଁ ବି ଭଲ ଅଛି।
ଆଉ କଣ କରୁଚନ୍ତି?
ହଁ ଏବେତ ଆ-ଖାଇବା ପିଇବା ତ ସରିସା ସରିଲାଣି ଏବେ ଶୋଇବା ଟାଇମ୍ ଆଉ।
ଉଁ ହୁଁ।
କେମତି ହୋଉଚି?
ବର୍ଷା ହ ହୋଉଚି ଭାଇ ସକାଳୁ ହେଇଥିଲା ଜୋରେ ଏବେ ହେଲାଣି। ଇଆଡେ ବର୍ଷା ହେଇଚି ଜୋରେ ତ ଆପଣଙ୍କ ପଟେ
ଏବେ ବର୍ଷା ହୋଉଚି?
ନାଇଁ।
ଆମ୍ ପଟେ ଏବେ ବର୍ଷା ହୋଉଚି।
ଓହୋ ନାଇଁ ଏପଟେ ହେଇକି ଛାଡ଼ିଗଲାଣି। ବର୍ଷା ବର୍ଷି ହୋଉଚି ଇଆଡେ କେମତି ଗୋଟେ ଚାଷ ବାସ କଣ ହୋଉଚି କେମତି କଣ ଚାଲିଚି ସେ
ଚାଷବାସ ଆମର ତ କନ୍ଧମାଳରେ ହଳଦୀ ଫେମସ ଆଉ ତମେ ତ ଜାଣିଚ ଆଉ।
ଉଁ ହୁଁ ଆପଣଙ୍କର ତ ଜିଲ୍ଲା ନିଜେ ଚାଷ କରୁଚନ୍ତି ହଳଦୀ?
ନା ଆମେ ଏପଟେ ତ ଚାଷ ହୋଉନି ଅମ ପଟରେ ଧାନ ଆଉ। ଆମର ତ ଧାନ ଚାଷ ହୁଏ ଏମତି ବର୍ଷା ମାସରେ ଧାନ ଚାଷ ହୁଏ। ତାପରେ ଏଇଟା ସରିଲେ ବେଳେ ବେଳେ ପନିପରିବା ହୁଏ ନହେଲେ ତ ହୁଏନି ଆଉ।
ନାଇଁ ହଳଦୀ ଚାଷ ପାଇଁ ଆମର ଫୁଲବାଣୀ ହିଁ କ୍ଲାଇମେଟଟା ଟିକେ ବୋହୁତ ବଢିଆ ରହେ। ଆଜ୍ଞା?
ହଁ। ଏଇ ଦାରିଙ୍ଗ ବାଡି ପଟରେ ନା ଅଧିକ ହଳଦୀ ଚାଷ ହୁଏ ଆଉ। ଏ ଜ-ଜଙ୍ଗଲ ଏରିଆରେ ହଳଦୀ ଚାଷ ଭଲ ହୁଏ।
ତାପମାତ୍ରାଟା ନିୟନ୍ତ୍ରଣ କରିହୁଏନି।
ହାଁ?
ଆମପଟେ ତାପମାତ୍ରାଟା ଚାଳିଶ ଡିଗ୍ରୀ ଏକଚାଳିଶ ଡିଗ୍ରୀ କିନ୍ତୁ ଫୁଲବାଣୀରେ ଅପେକ୍ଷାକୃତ ଟିକେ ତାପମାତ୍ରାଟା ଟିକେ କମ୍ ରହେ।
ହା ନା ତାପମାତ୍ରା ମାନେ ଅଧିକ ହେଲେ ତ ସେ ହଳଦି ଚାଷ ହୁଏନି ଆଉ ଥଣ୍ଡା ଜାଗାରେ ସେଟା ଟିକେ ନିହାତି ଲଗା ଲଗାଜିବା ଦରକାର ମାନେ ମାଟି ଟିକେ ହାଲକା ହେଇଥିବା ଦରକାର ଆଉ ଟିକେ ଓଦାଳିଆ ଟିକେ ହେଇଥିଲେ ମାନେ ଏମିତି ତଳେ ତଳେ ଟିକେ ଓଦାଳିଆ ହେଇଥିବା ଦରକାର ଆଉ। ପୁରା ଉପରେ ଓଦାଳିଆ ନହେଲେ ବି ଚଳିବ।
ପୁଣି ଦେଇଦେବି ନା କଣ
ହଁ।
ବାର ବର୍ଷା ରାଗ ପାଣି କ ଫସଲ ନଷ୍ଟ ହେଇିବ
ହଁ।
ଆମର ବି ହଳଦୀ ବେଳେ ବେଳେ ଚାଷ ହୁଏ।
ଓହୋ।
ଟିକେ ଭଲ ଥିଲେ ହଳଦୀ ଚାଷ ପାଇଁ କଣ ଭାଇ ଟିକେ ତାକୁ ଟିକେ ତାର ସମୟ ସୀମା ଟିକେ ଅଧିକ ନା?
ହଁ ସମୟ ସୀମା ରେ ଅଧିକା।
ଲ ଲାଗିଲାରୁ ଅମଳ ଯାଏ। ଅମଳ ବେଳେ ବି ପୁରା
ହଳଦୀ ସେଟା ରଖିଥିବେ ହେଟା ତାପରେ ହଳଦୀ ଗ- ଗଜା ଗଜା ହେଲା ଭଳିଆ ତ ହେଲେ ତାକୁ ହଳ କରିକି ସେଠି ପକେଇଦେବେ ପକେଇ ସାରିଲା ପରେ ଏ ସେଟା ମାଟି ଟା ସମାନ କରିଦେବେ ମାନେ ପୋତିଦବେ ଆଉ ପୋତି ସାରିଲା ପରେ ଡାଳ ଗୁଡାକୁ ପକେଇଦବ ତା ଉପରେ ମାନେ ଖରା ଅଧିକ ନ ହଉ ବୋଲି ସେଟା ଡାଳ ପକାଯାଏ ଆଉ। ଖରା ଅଧିକ ହେଲେ ଏଟା ଶୁଖିଯିବ ନା। ସେଥିପାଇଁ ଡାଳ ପକାଯାଏ ଡାଳ ପକାଯାଏ ତାପରେ ଡାଳ ପକେଇବାର ଫାଇଦା କଣ ହଉଛି ନା ପରେ ସେଟା ଖତ ହେଇଯାଏ ଗଛ ହେଲା ବେଳକୁ ହେଟା ଖତ ହେଇଯାଏ। ଗଛକୁ ଉର୍ବର କରେ ଆଉ। ହଳଦୀଗା ବଡ ବଡ ହୁଏ ଆଉ।
ସେ ଯଦି ବର୍ଷା ଫର୍ଷା ସେଦିନ ଦେଖୁଛନ୍ତି ତାପମାତ୍ରା କେମିତି ରହୁଚି।
ବର୍ଷା ଫର୍ଷା ମାନେ ଅଧିକ ବର୍ଷା ହେଲେ ସେଟା ହଳଦୀ ଯଦି ପା କଳ ହେଇ ଯାଇଥିବ ବଲେ ସେଟା ପଚିଯିବ। ଏଇଟା ଏମିତି ଜାଗାରେ ଲଗାନ୍ତି ଯୋଉଟେ ପାଣି ଟିକେ ଗଡିଯିବ ସେମିତି ଜାଗାରେ ସେଟା ଲଗାନ୍ତି ଆଉ। ଚା ଚାଷ ଯେମିତି କରାଯାଏନିକି ମାନେ ଏମିତି ଗୋଡାଣିଆ ଜାଗାରେ ଟିକେ ଟିକେ କରାଯାଏ।
ହୁଁ ପାଣି ଟା ନ ଜମିବା ଦରକାର ନା। ପାଣି ଟା ଜମିଲେ ଫସଲ ଟା ନଷ୍ଟ ହେଇଯିବ।
ହୁଁ ସେଇଟା ମାଟି ଭିତରେ ରୁହେ ନା କମ କମ ତାକୁ ଟିକେ ଓଦାଳିଆ ଦରକାର ଅଧିକ ଦାଳିଆ ହେଲେ ତ ଏଟା ପଚିଯିବ ନା।
ତାର ଜଉ ପାଣି ପାଣି ପଡିବା ପାଇଁ ବି ଭଲ ସୁବିଧା ଥିବା ଦରକାର। ପାଣିର ଆବଶ୍ୟକତା ବି ଟିକେ ଅଧିକ ରହିବ ପାଣିର ଥିବ ଯେମିତି ସୋ ସ କୁହ? ଉତ୍ସ ଥିବ ପାଣି ମଡେଇ ହଉଥିବ ଯଦି ବର୍ଷା ଫର୍ଷା ଏବେରୁ କମ ହେଲା। ତାହେଲେ ଫସଲ ଟା ନଷ୍ଟ ହେଇଯିବ କାରଣ ବହୁତ ସମୟ ଲାଗିବ। ସାତ ମାସରୁୁ ନଅ ମାସ ଭଳିଆ ଲାଗିବ ସେଇଟା ଅମଳ ହୁଏ। ତେଣୁ ପାଣିକୁ ବି ସୁବିଧା ଦରକାର।
ମାତ୍ର ଦିଥର ପାଣି ଦରକାର ଆ କି? ଯେତେବେଳେ ପାଣି ଲଗେଇ ସାରିବେ ଲଗେଇ ସାରିଲା ପରେ ଗୋଟେ ବର୍ଷା ଦରକାର। ତାପରେ ଯେତେବେଳେ ଗଜା ହବ ସେତେବେଳଳେ ଗୋଟେ ବର୍ଷା ଦରକାର ଏଇ ଦିଟା ବର୍ଷା ହେଲେ ତାପରେ ସାତ ବର୍ଷ ପରେ ଯଦି ଖୋଳା ଯାହା ହବ ଆଉ।
ହୁଁ କଣ ଚାଷ ହଉଛି ଏପଟେ ତା ପାଇଁ ତା ପାଇଁ ଆପଣ ଯେତେବେଳେ ଚାଷ କରୁଛନ୍ତି ମାଟି ମାଟିରେ ପରୀକ୍ଷା କରହୁଛନ୍ତି ନା ମାଟିର ପରୀକ୍ଷା କରହୁଛନ୍ତି
ହଁ ଯିଏ ଚାହିଁବ ମାଟିରୁ ପରୀକ୍ଷା କରୁଛନ୍ତି ଆଉ ଯିଏ ନ ଚାହିଁବ ନାଇଁ ଆଉ ମାନେ ଏମିତି ଏପଟେ ଏତେ ଦେଖା ଦୁଖି ତ କରୁନାହାନ୍ତି ଏମିତି ଏଇଟା ଜଙ୍ଗଲ ଏରିଆ ପାଖଆଡେ ଯୋଉଟେ ଖତ ମାଟି ସେମିତି ସେ ଜାଗାରେ ଲଗେଇଲେ ଭଳ ଯ ସବୁ ଭଲ ହୁଏ ଆଉ ଆଉ ବାଲିଆ ମାଟରେ ବି ଲଗେଇଲେ ଭଲ ହୁଏ
ହୁଁ ଆଉ ବାକି ଆଉ କଣ ଚାଷ ସେପଟେ ହଉଛି?
ଚାଷ ଆ ଏପଟେ ତ ଧାନ ଚାଷ ହୁଏ ଆଉ ଏବେ ଏବେ ତ ସିଜନି ଅଛି ଧାନ ବୁଣିବାର ଧାନ ଅ ସେ ମାନେ ଆଗରୁ ତ ପାଣିପାଗ ଠିକ ବର୍ଷା ବର୍ଷା ଠିକ ବର୍ଷା ଋତୁ ସବୁ ସବୁ ଠିକ ଥିଲା ସେତେବେଳେ ରଥ ହେଲା ବେଳକୁ ସେଟା କାମପଟ ଚାଷ କରୁଥିଲେ ଆଉ ମାନେ ଧାନ ଗ ଗଛ ଲଗାଉଥିଲେ ଆଉ ନଡିଆ ଫଡିଆ ନଡିଆ ପଡିଆରେ ତ ଏତେ ନାଇଁ ଏତେ ନାଇଁ ଏମତି ଖାଲି ଘରେ ଘରେ ଏମତି ଉଁ ଯାହାର ଟିକେ ସକ୍ ଅଛି ସିଏ ଗୋଟେ ଗୋଟେ ଗଛ ଦିଟା ଗଛ ଏମତି ତିନି ଚାରି ସେଟା ଗଛ ଲଗେଇଛନ୍ତି ଆଉ ଖାଇ
ଏବେ ଠୁ ତୋ ତ ଏ ତ ନଡ଼ିିଆଛଟ ଛୋଟ ଗଛ ଆସିଲାଣି ବେଶୀ ବଡ ବଡ ଗଛ ବି ଇଏ ହଉନି ଛ ଛୋଟ ଛୋଟ ଓ ମାଛ ନଡ଼ିଆ ଚାଷ ବି ହୋଉଛି ପ୍ରାୟଜାଗାରେ ବି ଆମର ଓଡିଶାରେ ଅବଶ୍ୟ ଟିକେ କମ ଚାଷ ହଉଛି
ହୁଁ ମୁଁ ଶୁଣିଛି ତାମିଲନାଡୁରେ ନଡିଆ ଚାଷ ଅଧିକ ହୁଏ ବୋଲି
ତାମିଲନାଡୁରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଟିକେ ନଡ଼ିଆ ଚାଷ ଟିକେ ଭଲ ସେଇଟା ବି କହୁହଣ ଦେଢ ମାସ ତିନି ମାସ ଭିତରେ ଗୋଟେ ଗୋଟେ ଥର ଆପଣ ନଡିଆ ତ ପାଡି ପାରିବେ ପାରିବ ସେଛ ରୋଲ ପତା ସହିତ ତାର ପାଣି ଖାଇବା ପାଇଁ ପିଇବା ପାଇଁ ପଢିଆ ନଡିଆ ପାଣି ଏବେ ପଇଡ ପାଣି ସମସ୍ତେ ପିଉଛନ୍ତି ନଡିଆ ପୂଜା କହୁଛନ୍ତି
ହୁଁ
କମ କମ ପରିଶ୍ରମରେ ଭଲ ଲାଗ
ହଁ କେବଳ ହେଟା ଗଛ ଲଗେଇଲା ବେଳକୁ ଟିକେ ପାଣି ଟିକେ ସଫିସିଏଣ୍ଟ ଦରକାର ଆଉ ଟିକେ ଗଛ ବଢିଗଲେ ଆଉ ପାଣି ଦରକାର ନାହିଁ ସେଇଟାକୁ
ହୁଁ ତ ଏବେ ତ ଗଛରୁ ବି କୋଉ ଛଅ ବର୍ଷ ଆଠ ବର୍ଷର ଗଛ ହେଇଗଲେ ଗଛଟା ପୁରା ପାକଳ ହେଇଯାଉଛି ଆପଣ ଚାହିଁଲେ ସେ ଗଛକୁ ଇଏ କରିକି ପୁଣି ଆଉ ନୂଆ ଗଛ ବି ଲଗେଇ ପାରିବେ
ହୁଁ
ଆମ ପଟେ ତ ସବୁ ପ୍ରକାର ଚାଷ ହଉଛି ଆମ୍ବ ଚାଷ ହଉଛି ନଡିଆ ଚାଷ ହଉଛି
ଆପଣ ଗୋଟେ ସେପଟେ ହଳଦୀ ଚାଷ ଟା ଟିକେ ବେଶୀ ତା ଛଡା ଆଉ କଣ କଣ ସେପଟେ ଚାଷ ହୋଉଛି।
ହଳଦୀ ଧାନ ଆ ମୁଖ୍ୟତଃ ତ ଆମପଟେ ଧାନ ହୁଏ। ଆଉ ଏଁ ଏଟା କଣ କି?
ଆଉ ଆଉ କଣ ଆମ୍ବ ଆମ୍ବ କେମିତି କିଏ।
ଆମ୍ ଆମ୍ବ ଆମ୍ବ ତ ଆମ୍ବ ଏବେ ଏବେ ଏଇ ଋତୁ ଅନୁସାରେ ଦେଖିବାକୁ ଗଲେ ଆମ୍ବ ତ ସବୁ ବର୍ଷ ଆସୁଥିଲା ଆଗରୁ ଏବେ ଗୋ ଗୋଟେ ବର୍ଷ ଯଦି ଗୋଟେ ଆମ୍ବ ଗ ଛରେ ଗୋଟେ ବର୍ଷ ଆସିଚି ଆର ବର୍ଷ ତାହେଲେ ସେଟା ଆସିବନି ମାନେ ସେ ଆମ୍ବ ବର୍ଷରେ ଗୋ ଗୋଟେ ଡାହି ଦି ଡାହି ଏମିତି ହିଁ ଆସିବ ଏମିତି ହୋଉଛି ଆଉ।
ଏବେ ଆମ୍ବ ଗଛ ବି ବୋହୁତ ଛୋଟ ଛୋଟ ଆମ୍ବ ଗଛରେ ଭଲ କ ଆମ୍ବ ହୋଉଛି। ବୋହୁତ ପ୍ରଜାତିର ଜାତିର ବି ଆମ୍ବ ବି ମିଳିଲାଣି ଏବେ ବି ବଜାରରେ।
ହୁଁ।
ଆପଣଙ୍କ ପଟେ ମୁଖ୍ୟତଃ କୋଉ ମାନେ କୋଉ କୋଉ ପ୍ରକାରର ଆମ୍ବ ମିଳୁଛି? ମାନେ ଆମର ଏପଟେ ଯେମିତି ବେଶି ରୋହୁଛି ବାଇଗଣପଲେଇ। ହଁ ଟିକେ ବେଶି ରୋହୁଛି କଲିମ୍ୱି ଆମ୍ବ ବି ରୋହୁଛି।
ହଁ କ ଆମପଟ ଏବେ ତ କଲିମି ଆମ୍ବ ଏବେ ଗୋଟେ ତୋଲା ଯାଉନି ତୋଳା ଯାଉଛି। ଛି ଆଉ ସେଟା ଲଗେଇଛନ୍ତି ଗୋଟେ ଉଁ ମାନେ ଯୋଉଟା ପଡିଆ ଥିଲା ସେଗୁଡାକ ଲଗେଇଛନ୍ତି ସେଟା ଚାଷ ହୋଉଛି ଏ ଆଉ ପ୍ରତି ଘରେ ଗୋଟେ ମିନିୟମ୍ ପଚାଶ ହଜାର ଷାଠିଏ ହଜାର ଏମିତି ପାଉଛନ୍ତି ଆଉ।
ମାନେ ଚାଷ ଆଉ ଆମ୍ବ ଆଉ କରୁଛନ୍ତି?
ହଁ ଆମ୍ବ ଆମ୍ବ ବ ଚାଷ କରିକି ହେଟା ବିକ୍ରି କରୁଛନ୍ତି ସେଟା ବାହାରୁଛନ୍ତି ଆଉ।
ହୁଁ ଭଲ ଆମ୍ବଟା କିନ୍ତୁ ଗୋଟେ ମାନେ ଋତୁ ହିସାବରେ ଦେଖିଲେ ଗୋଟେ ଭଲ
ହଁ।
ଫଳ ଲୋକୋ ବି ପ୍ରାଏ ପସନ୍ଦ କରୁଛନ୍ତି ଖାଇବା ପେଇଁ କି।
ହୁଁ।
ଋତୁ ଅନୁସାରେ ତାର ଚାହିଦା ବେଶି ହୋଉଛି। ହୋଉ ଭାଇ ପୁଣି କଥା ହେବା କାଲି ସକାଳେ।
ହଁ ହଁ ହୋଉ ଠିକ୍ ଅଛି।